ହ୍ୟାଲୋ କଣ କରୁଚନ୍ତି ଆପଣ? ଆପଣଙ୍କ ବଡ ଝିଅ କଣ ଆସି ଏଡେ ଯୋରେ ଚିଲେଇଲେଣୀ
ତାକୁ ମାଡ଼ ଅଭାବ ବାଡା କସିକି ଚିଲଉଚନ୍ତି ତମ ଘର ଯାଇ ଯଦି ପା ବାଡା କଷିକି ପାଠ ସାଠ ନ ପଢେଇି ଯାଇଁ ବଦମାସି କରୁଚି।
ହଁ ପରା ଏଇଟା ଆସିକି ଗୋଟେ ଚିଲଉଚନ୍ତି ଯେ
ସନ୍ଧ୍ୟାବେଳେ ପାଠ ପଢିବେ କଣ ସେ ଚିଲଉଚି ଯା
ହଁ ମୁଁ ତାକୁ କୋହୁଚି ଯାଇକି ପାଠ ପଢିବ କାହିଁକି ପାଠସାଠ କି କିଛି ପଢୁନାହାନ୍ତି ବସିକି ମୋବାଇଲ ଟାକୁ ଧରିରି କେଞ୍ଚୁଛନ୍ତି ଆଉ କିଛି କାମ ନାହିଁ ତାଙ୍କର।
ହଁ ପଢୁନେଇ ବଦମାସ କରୁଚି ସେମିତି ଖାଇବ ମାଡ କସିକି ହଉ। ଇ
ଆଉ ଜାଣିଛନ୍ତି ଆପଣ ଗୋଟେ କଥା ଆପଣଙ୍କ ସାନ ଝିଅର ମୋର ଆଜି ଯୋଉ ତିରିଶ ଟଙ୍କା ଖର୍ଚ୍ଚ କରିକି ଗୋଟେ ବିସ୍କୁଟ ଆଣିଥିଲୁ ସେ ବିସ୍କୁଟକୁ ସବୁ ତକ ଖାଇ ଦେଇଚନ୍ତି। ଆମେ ଟୋଟାଲି ଖାଇନାହୁଁ। ତାକୁ ସବୁ ଖାଇଦେଲେ ଆମେ କିଛି ବି ଖାଇନୁ ସେଟା। ହାଲୋ। ହାଲୋ।